ହ୍ୟାଲୋ ନାଇଁ। ଏବେ ଶବ୍ଦ ଶୁଭୁ ନାହିଁ ତ କର। କେତେବେଳେ ଟିକେ ପରେ ଖାଇବି। ବୋରତା ଆଜି ରାଗ ହେଇଯାଇଛି ଖାଇପାରୁନାହିଁ।
ହଁ ଟିକେ ରାଗ ହଉଛି ଏଇ ବାହାରକୁ ଆସେ ସେ ରୋଷେଇ ଘରେ ରହନା।
କଣ ଶୁ ଶୁଭିଲା ନାହିଁ।
ଆରେ ବାହାରକୁ ଆସେ ରୋଷେଇ ରୁମରେ ରହନା କହିଲି।
କଣ ପାଇଁ?
ଶୁଭା ଯାଉନି କହୁଛ
ଆରେ ନାଇଁ ସେ ତଳକୁ କରିଥିଲି ଫୋନ୍।
ହୁଁ ହଁ।
ହୁଁ।
ଟ୍ୟୁସନ ଯାାଇଥିଲୁ ଆଜି?
ମୁଁ ଯାଇଥିଲି ଏବେ ରଥଯାତ୍ରା ଆଇବ ପା।
ଓହୋ।
ହଁ।
ହଁ ଜୁ ଜୁନ୍ ନା ଜୁଲାଇରେ ଗୋଟେ ଅଛି।
ଓହୋ। ଜୁନ୍ ନାଇଁ। ହେ ଜୁନ ହେଇନଥିବ।
ହ୍ୟାଲୋ।
ଜୁନରେ ନାଇନ। ହଁ।
ଜୁଲାଇରେ ଅଛି ବୋଧେ।
ଜୁଲାଇ ରେ ହଁ ଅଛି। ଜୁଲାଇ ଷୋହଳରେ ରଥଯାତ୍ରା ଅଛି ବୁଲିଯିବା ତ। ବାହୁଡା ଅଛି ଚବିଶି ରେ। ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଯିବୁ?
ହଁ।
ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଯିବୁ କି କହିଲି? ରାଖି ପୁର୍ଣ୍ଣିମା ଘରକୁ ଯିବୁ କି ବୋଇଲି?
ଜାଣିନି।
ବଢିଆ ବୋଲବମ ତ ତିନି ଠାରୁ ଆରମ୍ଭ।
ହଁ କିନ୍ତୁ ମାସ ଜୁଲାଇ ମାସ ତିରିଶ ଠାରୁ ଆରମ୍ଭ ହଉଛି। ଫାଷ୍ଟ ସୋ ଇଏ ମାନେ ପ୍ରଥମ ସୋମବାର ପଡୁଛି ତିନି ତାରିଖରେ। ବୋଧେ। ତିନି ତାରିଖର ମାସ ଲାଷ୍ଟ ଯାକ ବୋଧେ। ନେଇବା କ୍ୟାଲେଣ୍ଡର ଦେଖୁନ।
କଣ
ଶେଷକୁ କେତେ ଡେଟ ଲେଖା ଯାଇଛି?
ଚଶହ ସେ ଦୋକାଇ କେ ଆଣିଲେ ଖ।
ଦେଖି ଶେଷ ବି ଲେଖା ଯାଇଥିବ।
ହୁଁ ଲେଖାଏନାହିଁ।
ମାସ ପୁରା ଶେଷରେ ଅଛି ବୋଧେ।।
ସେ ଜାଣି
ହଲୋ?
ହଁ।
ହଁ।
ହଲୋ। କଣ ପାଇଁ?
ହଁ।
କଣ ପାଇଁଜିବୁନୁ?
ଓହୋ ତମର ଭାଇନା ନାହାନ୍ତି କି?
ହୁଁ ଉଁ।
ମୋର କେହି ଭାଇ ନାହାନ୍ତି।
ଓହୋ ମୁଁ ଜାଣିନଥିଲି ଆଉ।
ଖୁଦରୁ କୁଣି ଓଷା ବି ଅଛି। ହଁ।
ସେ ଦୁର୍ଗୁଣଷ କରୁଛୁ କି ତୁ?
ହେଲା।
କହୁଥିଲି ଏବେ ଛାଡ଼ି ଦେଇଛି। ହାଁ?
କଥା କେତେ ଜୋର ଶୁଭା ଯାଉଛି ଧିରେ କଥା ହେଇ ପାରୁନାହିଁ?
ହ୍ୟାଲୋ।
ହଲୋ, ହଁ।
ହ୍ୟାଲୋ। ଖୁଦ୍ରୁ କୁଣି କରୁନାହି
ନାଇଁ ସେଟା କେମିତି କରୁଛନ୍ତି? ମୁଁ ତ ଜାଣିିନାହିଁ।
ମୁ ତ ବୟାନ କାଇ କରୁଛସ ମାସ ଆଇଁଷ ଖାଇବନି। ପିଆଜ ରସୁ ଖାଇଲେ ଚଳବ। ରବିବାର ଦିନ, ପିଆଜ ରସୁଣ ଖାଇବନାଇ। ତାପରେ ସେଟା ମିଳିମିଶି କରୁଛନ୍ତି। ମଙ୍ଗଳା ମାପରୁ ସେଟା ଭାଇ ମାଙ୍କର ଭଲ ପାଇଁ କରାଯାଏ।
ଓହୋ ମୁଁ ଜାଣିନଥିଲି ଆରେ
ଓଁ ହୋ। ଦିନ। ଏ ମିଶିକି ଗୋଠରେ କରୁଛନ୍ତି। ପୂଜା ହେଲା ମଙ୍ଗଳା ମାପରୁ ଆଣିକି ମଙ୍ଗଳା ମୂର୍ତ୍ତିରେ ଦିନବେଳା ଥରେ ସନ୍ଧ୍ୟାବେଳେ ଥରେ ପୂଜା କରାଯାଉଛି। ତାପରେ ଲାଷ୍ଟ ପାଳି ପିଠା
କରୁଛନ୍ତି।
ହଁ ଫାଷ୍ଟ ସକାଳୁ ଉଠିକି ଫୁଲ ଫୁଳ, ଫୁଲ ଗୁନ୍ଥିକି ଯେଉଁମାନେ ସବୁ ମିଶିକି କରୁଥିବ, ସେ ଓଷା ନାହିଁ ସେ ନଦୀକୁ ଗାଧୋଇ ଯିବ, ତାପରେ ସେଟା ସେ ବାଲି, ବାଲିରେ ଯୋଉ ଘର ବନାଉନି ବାଲି।
ହଁ, ବାଲିରେ ଘର କରାଯାଉଛି।
ହଁ, ସେ ଗୋଟେ ସାରୁ ପତ୍ର ଆଣିବ ସେ ବାଲି ଉଁ -ଗୋଟେ ବାଲ୍ଟିରେ ପୁରେଇକି ସେଟା ପୁରା ଉଦା ପାଣି ପୁରେଇବ ହେଲା। ବାଲି ଯେନ୍ତି ଉଦା ଉଦା ହେଇଥିବ ସମସ୍ତେ ହେଲା ନିଜ ନିଜ ହାତ ଥିରେ ସେ ସାରୁ ପତ୍ରରେ ସାତ ଆନ୍ଦୁଳି ଲେଖା ବାଲି ରଖୁଚନ୍ତି ହେଲା। ଯେତିକି ଜଣ ପୂଜା କରୁଚନ୍ତି ଯେତିକି ବାଲି ହେଲା ସେଥିି ଗୋଟେ ମନ୍ଦିର ବନା ହଉଚି।
ହଁ।
ତାପରେ ସେଠି ଫୁଲ ଅରୁଆ ଚାଉଳ ତାପରେ ଆଉ ଗୋଟେ କାଉଁରିଆ କାଠି ହେଲା।
ହଁ- କାଉଁରିଆ କାଠି ସେଟା କେମିତିର?
ହେଲା ସେ କାଉଁରିଆ କାଠି ଏଁ- ସାତଟା ତାପରେ ଫୁଲ ଅରୁଆ ଚାଉଳ ଉଁ- କାଁଉରିଆ କାଠି ଗେଞ୍ଜା ହଉଚି ତାପରେ ଫୁଲ ଅରୁଆ ଚାଉଳ ବନ୍ଦା ହଉଚି ତାପରେ ଭୋଗ ସାତ୍ ଠାରେ ବଢା ହଉଚି। ତାପରେ ଧୂପ ଦୀପ ଦିଆ ହେଇକି ଓଦା ଲୁଗାରେ ସେ ପୂଜା କରୁଚନ୍ତି ଗାଧେଇ ସାରିଲେ ନଦୀ ତୁଠରେ ହେଲା।
ହଁ। ବୋଲବମ୍ ବି କରୁଚନ୍ତି ପାଣିରେ ବୁଡୁଚନ୍ତି
ହଁ-ତାପରେ ହୁଁ-ତାପରେ ବୋଇତ ନିଆଁ ହାତ ହଉଚି ହେଲା।
ହଁ।
ସାରୁ ପତ୍ରରେ ସେଟା ବୋଇତ ବନା ହେଇଥାଉଚି।
ଓ ହୋ।
ସେଟା ବୋଇତକୁ ଜଳେଇକି ତାପରେ ନଦୀରେ ଭସା ହଉଚି। ତାପରେ ସେଠୁ ଆସିଲେ ସମସ୍ତେ ଜିଏ ଜାର ଚେଞ୍ଜ୍ କରିକି ଯଉଠେ ପୂଜା କରାଯିବ ସେଠିକୁ ଆସିବେ‌ ତାପରେ ଦୀପ ଫିପ ଜଳା ହେଇକି ତାପରେ ସେଟା ଧୂପ ଦିଆ ହେଇ ସରିଲା ପରେ ହଁ ସୁତା ଲୁଗା ପିନ୍ଧିକି।
ହଉ।
ହେଲା ଦୀପ ଜଳ ମାନେ ଯିଏ ଯାର ମାନସିକ କରିକି ଯିଏ ଯାର ଦୀପ ଜଳା ହେଇଥିବ ସମସ୍ତେ ଯିଏ ଯା ପାଇଁ ଗୋଟେ ଗୋଟେ
ହଁ।
ତାପରେ ଯିଏ ଯାର କଳସୀ ବସଉଚନ୍ତି ହେଲା।
ହଁ।
ଧାନ ଦିଆ ହେଇକି ତାପରେ ସେଟା କଣ କରନ୍ତି ନା ସେଟା ପୂଜା ହେଇସାରିଲା ପରେ ସେଠି ବହି ପଢ଼ିବାକୁ ଦିଆଯାଏ ହେଲା ପୁରାଣ ବୁଲ୍ ସେ ଖୁଦରୁକୁୁଣି ସେ ପୁରାଣ ଗୋଟେ ବହି ଅଛି ସେଟା ଫାଷ୍ଟ୍ ରୁ ଲାଷ୍ଟ୍ ପଢେ-ସ-ସ-ପଢା ସରିଲେ ହିଁ ସେଟା ପୂଜା ଶେଷ ହବ।
ଓହୋ ବୋଲବମ୍ ଗଲେ ବି ସେମିତି କରୁଚନ୍ତି। ପୁରା।
ହଁ ଗୋଟେ ବହି ସରେଇବା ପାଇଁ ପଡିବ ହେଲା।
ହଁ।
ବହି ସରିଲା ପରେ ଅଁ-ଆଳତି ଦିଆ ହବ ତାପରେ ପଞ୍ଚାମୃତ ଦିଆ ହେଇଥିବ ଉପାସ ଥିବେ ନା ପୁରା।
ହଁ।
ପଞ୍ଚାମୃତ ଦିଆ ହେଇ ସାରିଲା ପରେ ଯିଏ ଯାର ଭୋଗ ନେଇକି ଏ ସରି ପଞ୍ଚାମୃତ ଦେଇ ସାରିଲା ପରେ ଗୋଟେ ବ୍ରତ୍ ତ କରାହେଇଥିବ ହେଲା ହାତରେ ଗୁଡେଇବା ପାଇଁ।
ତୁ ଇଂଲିଶ କହୁଚୁ। ହାଲୋ।
ହଁ- ଶୁଣେ ସେଟା ପୂଜା ସରିଲା ପରେ ଗୋଟେ ବ୍ରତ ହଁ ଭିଡା ହେଇଥିବ ମାନେ କରା ହେଇଥିବ ହାତରେ ଭିଡିଓ ଲାଗି ହେଲା।
ହଁ। ତାପରେ କଣ କରାଯାଉଛି?
ସେଟା ହଳଦୀ ପାଣି ରେ ବୁଡେଇକି ରଖା ହେଇଥିବ, ତାପରେ ଦୁବ କରାହେଇଥିବ। ବରପତ୍ରରେ ନହେଲେ ଡଗର ପତ୍ରରେ ଗୁଡା ହେଇଥିବ ହେଲା, ତାପରେ ପୂଜା ସରିଲା। ପରେ ପଞ୍ଚାମୃତ ପାଇ ସାରିଲା ପରେ ସେ ବ୍ରତ ଗୁଟେ ଗୋଟେ ସମସ୍ତେ ପିନ୍ଧିବେ। ତାପରେ ସେ ଦୁବ ପ ଦୁବ ପତ୍ର ଯୋଉ କରାଥିବ ସେଟା ମୁଣ୍ଡରେ ଖୁଞ୍ଚିବେ। ତାପରେ ଯିଏ ଯାହାର ଭୋଗ ଭୋଗ ଧରିକି ଘରକୁ ଯିବେ ତାପରେ ସେ ସେ ପଞ୍ଚାମୃତ ପାଇ ସାରିଲା ପରେ ଘରକୁ ଯାଇକି ଭୋଗ ଖାଇକି ଅରୁଆ ଖାଇପାରିବ ହେଲା ଦିନ ବେଳା।
ହଁ ହେଲା।
ତାପରେ ସନ୍ଧ୍ୟାରେ ଫେରେ
ଏ ଶୁଣେ ଶୁଣେ ତୁ ଇଂଲିଶ କହୁଛୁ?
ହେଲେ ମୁଁ କହୁଛି ତୁ କହନା ବୋଲିକି?
ହଁ ଗୋଟେ ଗୋଟେ ଏମିତି ବାହାରି ପଡୁଛି ଶୁଣେ?
ହଁ।
ତାପରେ ସନ୍ଧ୍ୟାରେ ଫେର୍ ସେମିତି ପୂଜା କରାହେବ।
ହଁ।
ହେଲା ପୂଜା ସରିଲା ସେ ଯୋଉ ବ୍ରତ ଦିଆଯଇଥିବ ସେଟା ଯେମିତି ମାସ ସାରା ସେ ବ୍ରତ ଥିବ। ହେଲେ ଦୁବ ପତ୍ର ସପ୍ତାହକୁ ସପ୍ତାହ ଚେଞ୍ଜ କରାହେବ ହେଲା।
ହଁ।
ସେଟା ଧୁବପତ୍ର ଆଜି ପୂଜା ଥିବ ବୋଲି ପିନ୍ଧିବୁ ତାର ପରଦିନ ଯେମିତି ନଦୀରେ ଭସା ହବ। ବ୍ରତଟା ଖାଲି ଥିବା ମାସ ସାରା ସେଟା ଲାଷ୍ଟ ପାଳି ଦିନ ଭସା ହଉଛି। ମୂର୍ତ୍ତି ବସେଇଲା ବେଳକୁ। ପାଞ୍ଚ ପାଳି କେବେ କେବେ ଚାରି ପାଳି ପଡୁଛି। ସନ୍ଧ୍ୟାରେ ତାପରେ ପୂଜା ସରିଲା ପରେ। ଆଉ ଅରୁଆ ଖାଇ ପାରିବୁ ନାହିଁ ତୁ ଚା ରୁଟି ଖାଇପାରିବୁ ନହେଲେ ଏମତି ସୁଜି ସେମିଆ ହେଲା ଯାହାବି ଗୋଟେ ବିନା ପିଆଜ ରସୁଣ ତେଲରେ। ଯାହା ହେଇଥିବ ସେଇଟା ଖାଇପାରିବୁ ଆଉ ରୁଟି ଯଦି ଖାଇବୁ ଘିଅରେ କରିକି ଖାଇପାରିବ ହଁ। ହଁ ରଖୁଛି? ହୁ ହୁଁ।